ହ୍ୟାଲୋ ନମସ୍କାର ଆଜ୍ଞା।
ଆଇ
ହ୍ୟାଲୋ ସାର୍ ନ ମ୍ୟାଡ଼ାମ୍ ନମସ୍କାର ମୁଁ ମୁଁ ମ୍ୟୁଚୁଆଲ ଫଣ୍ଡରୁୁ କହୁଥିଲି, ହ୍ୟାଲୋ ମୁଁ ବୀମା ଭାରତୀୟ ଜୀବନ ବୀମା ମୁଁ କହୁଥିଲି, ଆପଣ କେମତି ଅଛନ୍ତି?
ହଁ ଭଲ ଅଛି।
ଆପଣଙ୍କ ପରିବାର ଲୋକ ସମସ୍ତେ ଭଲ ଅଛନ୍ତି ନା?
ହୁଁ, ଭଲ ଅଛନ୍ତି ସମସ୍ତେ।
ମୁଁ ନାଇଁ ମୁଁ ଆମେ ଆମେ ହେଲା ଆମେ ଆମ ସମ ତ ଜୀବନର ବୀମା କରୁ ବୁଝିଲେକି ଆଉ ଆପ ଆପଣଙ୍କ ସମସ୍ତଙ୍କ ଜୀବନ ଆଜିର ଜୀବନ। କାଲିକିି ନାହିଁ। ବୁଝିଲେ ନା, ତ କେତେବେଳେ କୌଣସି ପରିସ୍ଥିତିରେ କୋଉ ଘଟଣା ଘଟିବ। ତାହା ମଣିଷ କଳ୍ପନା ବାହାରେ ବୁଝିଲେ କି।
ହଁ।
ତେଣୁ କରି ଆମେ ପ୍ରତ୍ୟେକ ପରିବାରର ସଦସ୍ୟଙ୍କ ଜୀବନର ଏକ ବୀମା ବନଉ ଯାହାକି ସିଏ ତାଙ୍କ ଗଲା ପରେ ତାଙ୍କ ପରିବାରର ଆର୍ଥିକ ସହାୟତା କରିଥାଏ, ବୁଝିଲେ କି।
ଓହୋ। ଏଇ ସବୁ ତାହେଲେ ଏମିତି ସୁବିଧା ଏବେ ମାର କଣ କେମିତି କି ଆରମ୍ଭ?
ବିଶେଷ କିଛି ନାହିଁ ଆପଣଙ୍କୁ ମାସକୁ ଗୋଟ ପ୍ରତି ମାସରେ ଏକ ହଜାର ଟଙ୍କା ଆପଣଙ୍କୁ ପଲିସି କରିଦେବେ। ଦଶ ବର୍ଷିଆ କି କୋଡ଼ିଏ ବର୍ଷେ ଆପଣ ଯେତେ କରିବେ ପ୍ରତି ମାସରେ ଏକ ହଜାର ଟଙ୍କା ଦେବେ। ବୁଝିଲେ କି? ଯଦି ଆପଣଙ୍କର କିଛି, ଶୁଣନ୍ତୁ ଯଦି ଆପଣଙ୍କର କୋଡ଼ିଏ ବର୍ଷ ଭିତରେ ଯଦି କିଛି ଆପଣଙ୍କର ଅଘଟଣ ଘଟ ଟେକି କଣ ହୁଏ ଆପଣ ନ ରୁହନ୍ତି ତ ଆପଣଙ୍କ ପଇସା ସଅ କିଛି ବୋନସ୍ ପଇସା ଦଶକ ଲକ୍ଷ କି କୋଡିଏ ଲକ୍ଷ ତିରିଶ ଲକ୍ଷ ଟଙ୍କା ଆପଣ ପରିବାରଙ୍କୁ ଦିଆହବ। ଯଦି ଆପଣ ଧର କିଛି ନହେଲା ଆପଣଙ୍କ ବୀମା କମ୍ପ୍ଲିଟ୍ ହେଇଗଲା। କୋଡ଼ିଏ ବର୍ଷ ହେଇଗଲା ଆପଣ ବଞ୍ଚିଚନ୍ତି। ତେବେ ଆପଣଙ୍କୁ ସେ କୋଡିଏ ବର୍ଷର ପଇସା ସହ ଆପଣଙ୍କ ସୁଧ ଯେତିକି ହଉଛି। ସେ ପଇସା ମଧ୍ୟ ପ୍ରଦାନ କରାଯିବ ବୁଝିଲେ କି।
ଓହୋ! ଯଦି ଆମେ କୌଣସି ବସତ କୌଣସି ମାସରେ ଦେଇ ନ ପାରିଲୁ
ସେମିତି କିଛି ନାହିଁ ତୋମେ ଆର ମାସରେ ତାକୁ ପେମେଣ୍ଟ କରିପାରିବ।
ଓହୋ! ଯଦି ମର କିଛି ଆମର ଅସୁବିଧା ହେଲା ଆମ ଘର ଲୋକ ସେଇଟା ଚଲେଇ ପାରିବେ?
ନାଇଁ ତ ଆପଣଙ୍କ ଆକା ଆପଣଙ୍କ ନାମରେ ଯଦି ହେଇଚି। ଆପଣ ଯଦି କିଛି ଆପଣଙ୍କର ଅସୁବିଧା ହେଇଗଲା। ଆପଣ ନ ରୁହନ୍ତି ତ ତେବେ ଆପଣଙ୍କ ପଇସା ଆପଣ ପରିବାର ଯାହାକୁ ନୋମିନିରେ ପକେଇଥିବେ ସେ ଆସିକି ଆପଣଙ୍କୁ ଆମେ ଆମ ତରଫରୁ ସୋ ଆପଣଙ୍କ ପରିବାରଙ୍କ ସହ ସ ସମ୍ପର୍କ କରିକି ଆମେ ତାଙ୍କୁ ତା ଆପଣଙ୍କ ବଚିତ୍ର ଆସିି ଆମକୁ ତୁମକୁ ପ୍ରଦାନ କରିବି।
ମାନେ ହଁ ଯଦି କୋଡିଏ ବର୍ଷ ହେଇନଥିବ ତା ପୂର୍ବରୁ ମୋର କିଛି ହେଲା। ତାପରେ ମୋ ପରିବାର ର କୌଣସି ସଦସ୍ୟ ହଜାର ହଜାର ଟଙ୍କା ଦେଇ ଚଲେଇ ପାରିବେ।
ନାଇଁ ନାଇ ସେମିତି ହେଇପାରିବ ନାଇଁ ଆଜ୍ଞା। ଆପଣ ଚାହିଁଲେ ଅଧାରୁ ଆପଣ ଚାହିଁଲେ ଅଧାରୁ ଉଠେଇ ପାରିବେ ସେମିତି। କିଛି ନାହିଁ ଯେ ଆପଣ ନ ରହିଲେ ଆପଣ ପଳେଇଲେ ତମେ ଦେ ସେ ନାଇଁ ଆପଣ ଯେତିକି ଦେଇଥିବେ ସେଇ ଅନୁସାରେ ଆପଣଙ୍କୁ ମିଳିଯିବ। ତ ଆମର ସେଥିରେ କିଛି ଟର୍ମ ଆ କଣ୍ଡିସନ ବି ମଧ୍ୟ ରହୁଛି।
ମୋ ବ୍ୟତୀତ ତ ଆଉ କେହି ଚଲେଇ ପାରିବେ ନାହିଁ। ନ ପଇସା କରିବେ।
ଆଜ୍ଞା।
ହ।
ସମସ୍ତେ ନୁହେଁ ଆପଣଙ୍କ ଫ୍ୟାମିଲି ଆପଣଙ୍କ ପୁଅ ହଉ କିମ୍ବା ଝିଅ ହଉ କିମ୍ବା ସ୍ତ୍ରୀ ହଉ। ଏଇ ଦିନଟି
ଆ।
ଆପଣ ଆପଣଙ୍କ ବାପା ହଉ କି ବା ମା ହଉ ଏଇ ପାଞ୍ଚ ଜଣ ବ୍ୟକ୍ତି ଆପଣଙ୍କର ଉପଭୋଗ କରିପାରିବେ ଆପଣ
ଓହୋ ଆଉ ଅଲଗା କିଛି ଆଉ କିଛି ଅଛି।
ନାଇଁ ଆଉ କିଛି ବିଶେଷ କିଛି ଆମ ପାଖରେ ଯୋଜନା ନାହିଁ। ଆପଣ ଯଦି ଇଚ୍ଛୁକ ଏ ପ୍ରତି ଆପଣ ଆମକୁ କହିପାରନ୍ତି ଆମ ତା ବିଷୟରେ ବିଶେଷ ବିବରଣୀ ଆମ ଟିମ୍ ଆମ ଟିମ୍ ଆପଣଙ୍କୁ ପ୍ରଦାନ କରିବ ଏବଂ ଆପଣଙ୍କ ଘରୁ ଯେ ଆପଣଙ୍କ ବୀମା ଟି ପ୍ରସ୍ତୁତ କରିବାରେ ଆପଣଙ୍କୁ ସହାୟତା କରିବେ ବୁଝିଲେ କି।
କେବେ କେମିତି ଅଛନ୍ତି ଆମେ ଡାକିବୁ ଆପଣ ଆମେ ବି କରିବୁ ଆମ ଘରର
ଆପଣଙ୍କ ଶୁଣନ୍ତୁ ଆପଣଙ୍କ ସାଉଣ୍ଡ ଟିକେ କଟୁଛି ତ ଦୟାକରି ଆପଣ ଟିକେ ଭଲସେ କଥା ହେଲେ ଆମ ପାଇ ସୁବିଧା ହବ।
ହଁ ଆମେ ବି ଇଛୁକ ଅଛୁ ଶୁଭିଲା।
ହଁ କୁହନ୍ତୁ।
ଆମେ ବି ଇଛୁକ ଅଛୁ ଆଉ ଘର ପାଖରେ ସେମାନେ ବି
ଆଉ ଆପଣ ପରି ଆପଣଙ୍କ ପରିବାର ଏବଂ ଆପଣଙ୍କ ମାନେ ଏ କଣ କରୁଛନ୍ତି କି କୁହନ୍ତୁ ଆପଣ ଯୋଉ ବ୍ୟବସାୟ କରୁଛନ୍ତି ତା ଦେହରେ ଭଲ ଲାଭ ହଉଛି ତ।
ହଁ ହଉଛି ଆମେ ଆଉ କ କରୁ
ମାସିକ କେତେ ଟଙ୍କା ହେଇଯାଉଛି ଆପଣଙ୍କ ସେ ବ୍ୟବସାୟ ରେ?
ହଁ ହଉଛି ପନ୍ଦର କୋଡିଏ ହଜାର ଆଉ।
ହୁଁ ହୁଁ ତ ଆପଣ ଏକ ପାଞ୍ଚଶ ଟଙ୍କିଆ ବୀମା କରିଦିଅନ୍ତୁ ବୁଝିଲେ।
ହଁ ସେଇଟା କେମିତି କଣ ତାର କେମିତି କଣ ଅଛି।
ହ ସବୁ ସେଇଆ ଖାଲି ଆମାଉଣ୍ଟ କମି ଯିବ ଏବଂ ଆପଣ ସୁଧହାରହାର ମଧ୍ୟ ଟିକେ କମିଯିବ ବୁଝିଲେ କି।
ଓହୋ ଯେତେ ପଇସା ସେତେ ଏତେ ବହୁତ ଅଧିକ ଟଙ୍କା ହଁ ଅଧିକା ମିଳିବ ଆଉ।
ହୁଁ ଆଜ୍ଞା।
ଓହୋ। ହଉ ଆପଣ ଆସନ୍ତୁ ଆମେ କରିବୁ।
ହଁ ମୁ କୋଉ ଦିନ ଯିବି ଆପଣ ଟିକେ କୁହନ୍ତୁ? ଆପଣ କୁହନ୍ତୁ ଆପଣଙ୍କର ସୁବିଧା ଅନୁସାରେ କୋଉ ବାରେ ଆମ ଘର ଠିକର
ହୋଉ ଆଜି ଆସନ୍ତୁ ନହେଲେ।
ନାଇ ଆଜି ତ ଆମର ବ୍ୟସ୍ତ ମିଟିଂଙ୍ଗି ଆଜି ରହିଯାଉଛି ଏବଂ କାଲି ଆମର ଛୁଟିବାର ରବିବାର ର ଯେହେତୁ ଆମେ ଆମେ ସୋମବାର ଆଟିଙ୍ଗ ରେ ଦିନ ଆପଣଙ୍କ ଘରେ ଯାଇ ପହଞ୍ଚିଯିବୁ ଆଉ।
ଆଉ ସୋମବାର ସୋମବାର ତ ମୁଁ ରହିପାରିବିନି ସୋମବାର ମୋର
ହଁ ଆପଣ କୁଆଡେ ଯିବେ ସୋମବାର କହୁନାହାନ୍ତି।
ନାଇଁ ସୋମବାରରେ ଆମେ ଟିକେ ବୁଲିବା ପାଇଁ ଯିବୁ।
ହୁଁ କୁଆଡେ କୁଆଡେ?
ଆମେ ଯିବୁ ଆମେ । ନା ମୁଁ ଆଇ କୁଲ୍।
ଆପଣଙ୍କ ସାଉଣ୍ଡ କଟୁଛି ନା କଣ?
ପୁରୀ ବୁଲିବା ପାଇଁକା ଯିବୁ ତ ଆମେ ରହିବୁ। ପାରିବୁନୁ ସେଥିଇଁ ଆପଣ ଆଉ କେବେ ।
ଉଁ ହୁଁ। ପୁରୀ ଯିବେ ଆପଣ ବୁଲାବୁଲି କରିବେ ବେଳା ଭୂମି ଟିକେ ପୁରିବେଶ ସେଠି ଟିକେ କୁହନ୍ତୁ ସେ ଯେଉଁ ସମୁଦ୍ର ଏବଂ ସେ ପାଖ ଆଖ ପାଖ ପରିବେଶ ବିଷୟରେ ଟିକେ କହିଲେ?
ଆ ଓ ପୁରୀ ତ ବହୁତ ଭଲ ଲା ଗା ମୁଁ ବହୁତ ବର୍ଷ ପୁର୍ ଏ ଯାଇଥିଲି ଆଉ ଯାଇନି ଠାକୁରଙ୍କ ଯାଇନି ଭଉଣୀ ମାନେ ବାଧ୍ୟ କରୁଚନ୍ତି ସେଥିପାଇଁ କା ଯିବି ଆଉ।
ଆଜ୍ଞା ଆଉ
ମନ ଟା ହିଁତ
ସାଉଣ୍ଡ କଟୁଛି ଆପଣଙ୍କର ଆପଣଙ୍କ ସାଉଣ୍ଡ କଟୁଛି ଆପଣଙ୍କୁ ବାର୍ ବାର୍ କହୁଛି ମୁଁ।
ହ୍ୟାଲୋ ଶୁବିଲା?
ହୁଁ ହୁଁ କହିଲେ
ହଁ ମୁଁ କହୁଥିଲି କି ଯଦି ଆମର କାମ ରହୁଚି ସେ ଦି ଭାଇ ଆଙ୍କ ଆସି ଯିବେ?
ହୁଁ।
ଆଉ ଆଉ କଣ କହୁଚନ୍ତି।
କଣ କହିଲେ?
ମୁଁ କହିଲି କି ଆଉ
ହ୍ୟାଲୋ। ମୁଁ କହୁଛି ମୁଁ ଆପଣଙ୍କୁ ଉପଦେଶ ଦୋଉଛି ଆପଣ ମୋ କଥା ମାନିବେ କି?
ହଁ।
ଆପଣ ଟିକେ ପଦାକୁ ଆସନ୍ତୁ ତ।
ହଁ ଆସିବା।
ଅ ଆକାଶକୁ ଦେଖନ୍ତୁ।
ହଁ।
ଆକାଶରେ ଆପଣଙ୍କୁ ବାଦଲ ଦେଖା ହୋଉଛି?
ହଁ ଦେଖା ଯାଉଛି ଖରା ବହୁତ ଜୋରେ ହୋଉଚି।
ହେଇଚି। ଆପଣ ବାଦଲ ବିଷୟରେ କିଛି ଜାଣିଚନ୍ତି?
ହଁ ମୋ ମାମୁଁଙ୍କ ପୁଅ ନା ବାଦଲ।
ନାଇଁ ନାଇଁ। ବାଦଲ ବିଷୟରେ କିଛି ଜାଣିଛନ୍ତି ଯୋଉ ଆପଣ ଆକାଶରେ ଯୋଉ ବାଦଲ ଦେଖୁଛନ୍ତି।
ହଁ ଆକାଶ ବାଦଲ ଆକାଶରେ ଅଛି ମୁଁ ଜାଣିଛି।
ବାଦଲ ବିଷୟରେ ବାଦଲ ବିଷୟରେ କିଛି ଜାଣିଚନ୍ତି।
ବାଦଲ ବିଷୟରେ ନାହିଁ ଆପଣ କହୁନାହାନ୍ତି।
ବାଦଲ ହେଲା ଆକାଶରେ ଥିବା ତାରା
ଆକାଶରେ ଥିବା
ବାଦ ନାଇଁ ଶୁଣନ୍ତୁ ସେଇଟା ଭୁଲରେ କହିଦେଲି। ବାଦଲ ହଉଛି ମାନେ ଏକ ଓ ପାଣି ମାନଙ୍କ ସମଷ୍ଟି କହିଲେ ଆପଣଙ୍କୁ ଓଡ଼ିଆ ଭାଷାରେ ବୁଝଉଚି ଯେହେତୁ ଆମର ଇଂଲିଶ ଭାଷାରେ କହିଲେ ଆପଣ ବୁଝିପାରିବେନି। ତ ମୁଁ ଆପଣଙ୍କୁ ଓଡିଆରେ କହୁଚି। ତା ଦେହରେ ବାଦଲରେ ରହୁଚି ପା ବୁଝିଲେ ସେଇ ବାଦଲ ଲ ଆଗ ହଁ ଜଳ ବାସ୍ପବିତ ହେଇ ସେ ବାସ୍ପା ପାଖରେ ରହୁଚି ବୁଝିଲେ କିି।
ଏ ହଁ।
ବାଷ୍ପ ଆକାରରେ ରହୁଚି ବର୍ଷା ଆକାରରେ ନୁହେଁ ଯୋଉଟା ପଡ଼େ ସେଇଟା ବର୍ଷା। ବୁଝିଲେ କି ଯୋଉଟା ରହିଥାଏ ସେଟା ହେଲା ବାଦଲ ତାରି ଭିତରେ ସେ ତା ଯୋଉ ଜଳୀୟ ଅଂଶ ଶୋଷିକି ରଖିଥାଏ ବୁଝିଲେ ଶୁଣିପାରୁଛନ୍ତି ଆପଣ ମୋ କଥା।
ହଁ ଶୁଣିପାରୁଚି।
ଜଳିୟ ଅଂଶ ସବୁ ଶୋଷିକି ରଖି ହେଲା। ସିଏ ଯେତେବେଳେ ତାର ତାର ଯେତେବେଳେ ଲୋ କଶ୍ ଉଚ୍ଚ ତାପମାତ୍ର ର ନିମ୍ନ ତାପମାତ୍ରା ହୁଏ ତେବେ ସେ ତାର ବା ଯେତେ ସବୁ ଅଛି ସେଠି ବାଷ୍ପଭୂତ ସେ ତାର ପାଣି ମାନେ ବିନ୍ଦୁ ଆକାରରେ ପରିଣ ତ ହେଇଯାଏ। ତ ସେ ଟିକେ ଭାରି ହେଇଗଲେ ସିଏ ତାଦିରୁ ଗଲିପଡେ ଯାହାକୁ ଆମେ ମେଘ ବା ବର୍ଷା
ବା ଅ- ଅ ଆପଣ ଏତେ ସା ବହୁ ସବ ସବୁଥିରେ ଜ୍ଞାନ ଅଛି ହଁ।
ନାଇଁ ଆମର ଏତେ ତାରିଫ କରନ୍ତୁନି। ଆମେ ବେଶୀ କିଛି ଜାଣୁନୁ ଯାହା ଜାଣିଛନ୍ତି ଆମକୁ ଆମେ ସବୁ ଅଳ୍ପ ନିମିତ ମାତ୍ର ହ
ନାଇଁ ନାଇଁ ଆପଣ ତ ଭଲ ଜାଣିଛନ୍ତି ଭଲ
ଲୋକ ଆଗରେ କହିଦେଲେ କଣ ମତେ ଚାକିରି ମିଳିଯିବ କି?
ଏଇ ତୁ ଚାକିରି କରୁଛନ୍ତି ଭଲ ବୁଝାଉଛ
ଯ ଦବଲ ଯେ ଦବା ଯ କ ତ ସେ ମନା କରୁଚି ଆଉ ଆପଣ କହିଲି କଣ ହେବ?
ହୁଁ ବଢିଆ ସେ ବୁଝଉଛନ୍ତି ଆଉ ଦବା ଲୋକ ଦେବେ ଆଉ। ତମର କଣ ସମୟ ହେଇଗଲାଣି?
ଶୁଣନ୍ତୁ। ଆଉ ମୁଁ ରଖୁଚି। ଆମର ଅନେକ କଷ୍ଟମର ଟିକେ କଲ୍ କରିୁଚନ୍ତି ତ ଆମେ ଆପଣଙ୍କୁ ସୋମବାର ଦିନ କଣ୍ଟାକ୍ଟ କରିବୁ ବୁଝିଲେ କି।
ଆଜ୍ଞା।